ବନ୍ଧୁ ନମସ୍କାର ହଁ।
ଆ ଆଉ ଆଜି କଣ ଖିଆପିଆ ହେଇଥିଲା ଏ ଏବେ ବସିଚି ଆଉ।
ହଁ ହଉ। ଖିଆପିଆ ଏଇନା ଯା ବଜାର ଯାଇକି ଚାଟ୍ ଟିକେ ଖାଇକି ଆସିକି ବସିଲି। ମା ମାନେ ବଜାରରେ।
ଆଉ ତମ ପରିବାର ସବୁ କିଏ କିଏ ଅଛନ୍ତି?
ଆଉ ପରିବାର ତ ବଡ ଫ୍ୟାମିଲି ବାର ଜଣ ସଦସ୍ୟ ଆ ଏମତି ଭଲ ଦୁଃଖ ସୁଖରେ ଚାଲିଛି ଆଉ।
ଆମର ବି ସେଇ ବାଇଶି୍ ଚବିଶ୍ ଜଣ ପାଖାପାଖି। ଫ୍ୟାମିଲି ହ। ଆଜ୍ଞା ଆଉ ଏବେ ଖେଳକୁୁଦ କେମିତି ଚାଲିଛି କଣ?
ହୁଁ ଖେଳ ଏବେ ଟିକେ ବର୍ଷା ଯୋଗୁ ଟିକେ ଖେଳକୁୁଦ ଟିକେ କମ୍ ହଉଛି। ଆଉ ଏବେ ତ ଦେଖିଥିବେ ଯୋଉ ପାଣିପାଗ ଆଉ ଏ। ତା ଟିକେ ଚାଲିଛି ଟିକେ ତା ପୂର୍ବରୁ ଖରା ବି ବହୁତ ମାତ୍ରାରେ ହଉଥିଲା। ଏବେ ଟିକେ ଆଶ୍ୱସ୍ତି ମିଳିଛି ଆଉ।
ଆ ଆହୁରି ଆମର ଏକରେ ଭଲ ଚାଷ। ହେଇଛି ଲଙ୍କା କୋବି।
ଓହୋ ଆପଣଙ୍କ ଏରିଆରେ ତ ଚାଷ ପକ ପାଇଁ ସବୁଥିରେ ଉଦ୍ଦିଷ୍ଟ ଭଲ। ହୁଏ ଆଉ ଆମ ଆଡ଼େ ତ ଧାନ ଫାନ ଚାଷ ହୁଏ ଆଉ।
ଜାମୁକୋଳି ଏ ବର୍ଷ କେତେ ମାତ୍ରାରେ ହେଇଥିଲା ସମସେ।
ହୁଁ କୋଳି ଗଛରେ ଭଲ ମାତ୍ରାରେ ଫଳିଛି ବର୍ଷା ହେଲେ ଟିକେ। ସ୍ଵାଦା ଭଲ ଲାଗେ କୋଳିର ଆଉ।
ହୁଁ ଆମର ବି ଆମର ଏକରେ ବି ବହୁତ ଭଲ।
ଓ ଏ ଖରାଦିନ ହେଲା ଜାମୁକୋଳି ଆମର। ଅ ଖଜୁରୀ କୋଳି ବହୁତ ମାତ୍ରାରେ ଏବେ ହବ। ଆଉ ଦେହ ଦେହ କଣ କହିଲେ?
ଦେହ ପାହା ଭଲ ଅଛି ସବୁ ଆପଣଙ୍କ ଦେହ କେମିତି ଅଛି?
ହଁ ଦେହ ପେହ ଭଲ ଅଛି ଆଉ ଆପଣଙ୍କ ଗାଁରେ ପୋଖରୀ ପୋଖରୀ ଅଛି?
ହଁ ପୋଖରୀରେ ବହୁତ ଭଲ ମାଛ ଚାଷ ଚିଙ୍ଗୁଡ଼ି ଚାଷ ସବୁ ଚାଲିଛି ଠିକ୍ ଠାକ୍
ଓହୋ ଆଉ ତାହେଲେ ଭଲ କଥା ଆପଣ ଯୋଉ ଭଲ ଚିଙ୍ଗୁଡି ଚାଷ ମାଛ ଚାଷ କରୁଛନ୍ତି ଭଲ ଲାଭ
ଛ ଛତୁ ଛତୁ ଅନ୍ୟାନ୍ୟ ସବୁ ଭଲ
ଚନା ଆ ଆଉ ପଢ଼ାପଢ଼ି କେମିତି ଚାଲିଛି ଆପଣଙ୍କର?
ପଢ଼ାପଢ଼ି ଏବେତ ମୋର ଗ୍ରାଜୁଏସନ୍ ପ୍ଲସ୍ ଥ୍ରୀ ସରିଲା। ପଢ଼ାପଢ଼ି ଚାଲିଛି ସବୁ ଠିକ ଠାକ୍ ଆଉ
ଓହୋ ଚାକିରି ପାଇଁ ଚେଷ୍ଟା କରୁଛନ୍ତି ଆଉ
ଆଜ୍ଞା ଭଲ କଥା ଦେହ ପ୍ରତି ଦେଖିକି ଆଉ ଆପଣଙ୍କ ବାପା ମାଙ୍କ ଦେହ କେମତି ଅଛି ଠିକ୍ ଠାକ୍ ଅଛି ନା?
ହଁ ମୋ ଘରେ ସବୁ ବାପା ମାଙ୍କ ଦେହ ଭଲ ଅଛି ଆଉ ଆଉ ଆମ ଏବେ ତ ମା ମାନେ ତିନି ଦିନ ତଳେ ଆମର ସବୁ ପର୍ବ ଗଲା ରଜପର୍ବ ଭଲ କିନା ପାଳନ ହେଲା ଆପଣଙ୍କ ଭଲ ପାଳନ ହେଲା ତ?
ଆଜ୍ଞା କେତେ ମାତ୍ରାରେ ବର୍ଷା ସେକର ଏରିଆରେ ଚାଲିଛି ଆପଣଙ୍କର?
ଆମ ବହୁତ ମାତ୍ରାରେ ହଉଛି ଧା ଆମର ଯେମିତି ଦୁଇ ଦିନ ସେମିତି ପାଗ ରହିଲେ କିନ୍ତୁ ତିନି ଦିନି ଆଙ୍କ ଅଧିକ ଅଧିକ ମାତ୍ରାରେ ବର୍ଷା ହେଉଛି। କାରଣ ଏବେ ବର୍ଷା ଦିନ ଆସିଗଲା ଠୁ ଆମର ଚାଷବାସ ପାଇଁ ଭଲ ସମୟ ଚାଲିଛି ଆଉ
ଆଜି ସକାଳୁ ପ୍ରାୟତଃ ପାଞ୍ଚ ଛଅ ଘଣ୍ଟା ବର୍ଷା ଲାଗି ରହିଛି
ଓ ଆମ ଏଠି ଏତେ ବର୍ଷା ହେଇନି ଘଣ୍ଟେ କି ଦିଇ ଘଣ୍ଟା ତଳେ ବର୍ଷା ହେଇ ଥିଲା ଅଳ୍ପ ମାତ୍ରାରେ କାଲି କିନ୍ତୁ ପ୍ରବଳ ମାତ୍ରାରେ ବର୍ଷା ହେଇଥିଲା।
ଆଜି ଖାଇବା ସବୁ କଣ କଣ ହେଇଥିଲା ଘରେ?
ଖାଇବା ଭାତ ଡାଲି ଆଉ ଭଜା। ଆଜି ଯେମିତି ସୋମବାର ଥିଲା ସେଥିପାଇଁ ଆମର ନିରାମିଷ ଖାଦ୍ୟ ପ୍ରସ୍ତୁତ ହେଇଥିଲା।
ହଁ ଆମରି ବି ଭା ଭାତ ଡାଲମା ଚିପ୍ସ ବଗରା ସବୁ ଭଲ ଭଲ ଖାଇବା କର ଥିଲେ ଏବେ।
ଓହ ଆଉ ବଡ ଭାଇ ଫାଇ ଦେହ ଭଲ ଅଛି ତ?
ନାଇଁ ଏ ଭାଇଙ୍କ ଦେହ ଭଲ ଫ୍ୟାମିଲିରେ ସମସ୍ତ
ଅ ହ ଆଉ ବାପା କଣ କରନ୍ତି ଆପଣଙ୍କର?
ବାପା ଏବେ ଅଛନ୍ତି ଆମର ଏ ଚାଷ ବାସ କରନ୍ତି ବାପା।
ଅ କୃଷି କୃଷି ଆଉ କମାର ଓ ହଉ। ଆଉ ଆଉ ଆପଣ ରଜ ସବୁ ପାଳନ କେମତି କଲେ?
ରଜ ସବୁ ଆମେ କ ଗାଡିରେ ପ୍ରାୟତଃ ଷାଠିଏ କିଲୋମିଟର ଯାଇଛୁ ଫାଷ୍ଟ ରଜରେ। ଆମର କପିଳାସ ସେଖେଣ୍ଡ ରଜରେ ପ୍ରାୟ ସ ଭୁସୁଣ୍ଡୁପୁରୁ
ଓହୋ ପାର୍କ ଫାର୍କ ଆସି ବୁଲିଲେ ଆଉ।
ଥାର୍ଡ ରଜରେ ନିଶିମେଳା। ଏହି ତିନି ରଜରେ ବୁଲିଆକୁ ଯାଇଥିଲୁ। ଆଉ ତାପର ରଜରେ ବି ମୁଭି ଦେଖିଆ ତାପର ରଜ ସରିଆ ପରେ ମୁଭି ଦେଖିଆ ଲାଗି ଗୋଟେ ଦିନ ଯାଇଥିଲୁ।
ଭଲ ରଜରେ ତ ବୁଲାବୁଲି ଆପଣମାନେ କରୁଛନ୍ତି ଆମର ତ ରଜଟାରେ ଆମର ଘର ପାଖେରେ ଜଣେ ଆମର ଭାଇ ଆସରେ ଗୋଟେ ଜଣେ ବୁଢ ମହିଳା ମୃତ୍ୟୁ ହେଇଥିବାରୁ ଆମର ତ ରଜଟା ଟିକେ ଖରାପ ହେଇଥିଲା ଖରାପ ହେଇଥିଲା ତାପରେ ଏ ଏ ର ଆମର କାଲି ଗଲା ତାଙ୍କର ଏଗାର କ୍ରିୟା ଆଉ ସେଥିପାଇଁ ଡ୍ରେସ ଫ୍ରେସ୍ ଟିକେ ପିନ୍ଧା ପିନ୍ଧି ହେଇନଥିଲା ଫୁଣି ପରେ ପିନ୍ଧା ହବ ଆଉ। ବୁଝି ପାଇଲେ ଆଉ ଆଉ ଆଉ ଆପଣ ଡ୍ରେସ ଫ୍ରେଶ ନୂଆ ହେଇଥିଲା?
ହୁଁ ନୂଆ ତ ବହୁତ ଛତିଆ ଆଉ ବାଲିଚନ୍ଦ୍ରପୁର ମାର୍କେଟରୁ ଆଣିଥିଲି ଭଲ ଭଲ ଡ୍ରେସ ଚାରି ପାଞ୍ଚ ହଳ ଆଉ ଆପଣ କୋଉଠୁ କଣ ଆଣିଥିଲେ ଭଲ ଡ୍ରେସ୍?
ଭୁ ମାର୍କେଟ। ରେ ମୁଁ ରଖିଥିଲି ଆଣିବାକୁ ସେଇଦିନ ସେ ବୁଢ଼ ମହିଳାଙ୍କ ମୃତ୍ୟୁ ହେଇଥିଲା ଆଉ ତ ଆଉ ତ ଆଣିଆର ନାହିଁ ଆଉ ପରେ କେବେ ଆଣିବି ଆଉ। ମାନେ ସମୟ ପାଇଲେ ଆଉ ଦୁଇ କି ତିନ ଦିନି ପରେ ଆମ ଆଣିବାର ଅଛି ଆଉ।
ଆ ଆପଣ ମୁଗ ଚାଷ ଆଉ ଏ ଯୋଉ ବିରି ଚାଷ କେମତି କଣ ହେଇଥିଲା?
ନାଇଁ ଆମ ଆଡେ ହଉଥିଲା ତିନି ବର୍ଷ ଦୁଇ କି ତିନି ବର୍ଷ ପୂର୍ବେ ଏଠି ଚାଲିଥିଲା। ଆଉ ଏବେ ଆମର ଏଟା ଆମେ କରୁନୁ କାରଣ ଏଠି ଗାଈ ଗୋରୁ ବ ଆସିକି ସବୁ ଖାଉଛନ୍ତି ସେଇ ଯୋଗୁ ଆମର ଆଉ ହଉନି। ଧାନ ଚାଷ ପ୍ରବଳ ମାତ୍ରାରେ ଏଠି ହଉଛି।
ଆମର ଆମର ପ୍ରାୟତଃ ଚବିଶ ପଚିଶ କୁଇଣ୍ଟାଲ ପାଖାପାଖି ହେଇଥିଲା ବହୁତ ଭଲ
ଓହୋ ପଚିଶ କୁଇଣ୍ଟାଲ ସରକାରୀକି ଦେଇଥିବେ ଆପଣ ଆଉ ବୋଧେ ଆଉ। ଓହୋ ଆଉ ଭଲ କଥା କି ମଧାନ ଆଇଥିବ ବୋଧେ
ହୁଁ, ମୁଗ, ବିରି, ବହୁତ୍ ଭଲ ହେଇଥିଲା। ସେବିଲରେ ଆମର ପାଖାପାଖି ବୋରିଂ ଖୋଳା ହେଇଚି ବୋରିଂ ରେ ସେଠିକି ଆମର୍ ପ୍ରାୟତଃ ଭଲ ପାଣି ଦେଶରୁୁ ଆମ୍ବ ବହୁତ ଭଲ ଭଲ ଚାଷ କରିପାରୁଛୁ କଖାରୁ, ତରୁଭୁଜ, ହାଁ ଆଉ ଅନ୍ୟାନ ବିରି, ମୁଗ, ଆଉ କୋଳଥ। ଏଇ ସବୁ ସବୁ ଭଲ ଭଲ
ଭଲ ଯାହା ହେଉ ତମର ଚାଷୀ ବାଷୀଙ୍କର କଥା ଟୋଟାଲି ଓ ମାନେ ଓ ଇ ଉପରେ ସବୁ ଚାଷ ଚାଲିଛି ଆମର ସେ ଧାନ ସେଡା ଆଉ କିଛି ହଉନି କାରଣ ଆମ ମାଟିରେ କିଛି ଭଲ ଅଂଶ ନାହିଁ। ଆଉ ଯାହା ବିି ଆସୁଛି ସାର ଫାର ମରା ହେଇ ଧାନ ହଉଚ୍ ପା କଣ କୁହନି ଖଟା ବିଶେଷ ଲାଗୁନି ଖଟା ଫଟା ଲାଗିଲେ ଭଲ ହୁଅନ୍ତା ଆଉ ପରିବେଶ ଦୂଷିତ ହୁଅନ୍ତାନି ଆଉ ଭଲ ଧାନ ବି ଉତ୍ପାଦନ ହୁଅନ୍ତା ଆଉ।
ଆଉ ଆପଣ ଘର ସବୁ ହେଇଯାଇଛି କମ୍ପ୍ଲିଟ୍।
ହଁ ଆମ ଘର ଚାଲିଥିଲା କାମ କମ୍ପ୍ ମାନେ ସବୁ ସରିଯାଇଛି। କେବଳ କବାର କିଣାହବ ଆଉ
ଆଜ୍ଞା
କବାଟ ଆଉ ପାଣି ଫାଣି ସବୁ ହେଇଯାଇଛି। ଆଉ କେବଳ ଏଇ ଯୋଉ ପଛ ଘର ଲାଟ୍ ରିଙ୍ଗ୍ ଟା ଖୋଳା ହେଇନି। ସେଇଟା ଖୋଳା ହବ ଆଉ ପୁରୁଣା ଘର ଅଛି ସେଇ ଟାହିଁ ଆମର ବସା ଉଠା ଶୁଆ ହେଉଛି ଚାଲିଛି ଆଉ। ବୁଝି ପାହିଲେ
ଆହାଁ ଗାଁରେ ସବୁ ଆହାଁ ଉଁ ଭଲ ପରିବେଶ ନାଇଁ
ହଁ, ଆମ ଗାଁରେ ଭଲ ପରିବେଶ ଏଇ ଟିକେ କଣ ବର୍ଷା ଦିନେ ପାଣି କେ ପାଣି ଟିକେ ଜମୁଛି ବୋଲି। କଣ କିଛି ମାତ୍ରାରେ କାଦୁଆ ଫାଦୁଆ ହେଉଛି ଏ ଟିକେ ଏଇନାକେ କୁଅ ଗାଁରେ ବୁଲିବାକୁ ଟଠେ ଭଲ ଲାଗିବନି ଆଉ ବର୍ଷା ପରେ ଶୀତ ଦିନ ଆସିବାର ଅଛ୍।
ଆପଣ କେବେ ଆମ ଗାଁକୁ ଆସିଛନ୍ତି?
ଉଁ ଆପଣ ଗାଁକୁ ମୁଁ ଯାଇଚି ବୁଲିବାକୁ ଭଲ ଜାଗା ଭଲ ପରିବେଶ। ଆଉ ଏଇଟି କିଏ ଆମର ବନ୍ଧୁ ବାନ୍ଧବ ଘର ଅଛି। ଆପଣ ସ୍କୁଲ୍ ଘର ପଛରେ ସେଇଠି ଆମର ବନ୍ଧୁବାନ୍ଧବ ଘର ଅଛି।
ଆଉ ଏବେ କ୍ରିକେଟ୍ ଖେଳ କେମ୍ତି ଚାଲିଛି କଣ?
ହଁ କ୍ରିକେଟ୍ ଖେଳ ବା ବର୍ଷା ଯୋଗୁ ଟିକେ ଅସୁବିଧା ଆଉ। କି ନହେଲେ ଭଲ ଖେଳ ହଉ ଆମର ଆଉ ବି ଆଗକୁ ଆମର--ଗାଁ ଗାଁ ତରଫରୁ ପିଲାଙ୍କ ଭିତରେ ଆମର କମ୍ପି ପ୍ରତିଯୋଗିତା ହୁଏ କ୍ରିକେଟ୍ ତରଫରୁ। ଆଉ ସେଇଠାରେ ବି ଆମେ ଭାଗ ନଉ ଆଉ ଭଲ ବି ପ୍ରଦର୍ଶନ କରୁ ଗାଁ ଲୋକ ଆସି ସମସ୍ତେ ବସ ଟିକେ ଟିକେ ଦେଖନ୍ତୁ ଆପଣଙ୍କ ଆଡ଼େ।
ଆପ୍ର ଆମ ଗାଁରେ ବି ବହୁତ୍ ପିଲା ଅଛନ୍ତି ପ୍ରାୟତଃ ଚାଳିଶ ପଚାଶ ପିଲା। ଡେଲି ଆସିକି ଦୁଇରୁୁ ତିନି ଭାଗ ବଣ୍ଟା ଯାଉଚି। ଆଉ ଭାରା ଯାଉଚି ତାପରେ ଖେଳ ହେଲାବେଳକୁ ବହୁତ୍ ପିଲା ହେଇଯାଉଛନ୍ତି ତାପରେ ଖେଳ ହେଉଚି। ପ୍ରାୟତଃ ଦଶ ଓଭରରେ ମିନିମମ୍ ଶହେ ପଚାଶ ଶହେ ତିରିଶ ରନ୍ ହଉଛି। ମ୍ୟାଚ୍ ଭଲ ବି କଣ୍ଟେଷ୍ଟ ଚାଲିଛି ଖେଳ ଆପଣ ଗାଁରେ ପିଲା କେତେ କଣ ଆସୁଛନ୍ତି ଖେଳିିବାଲାଗି?
ଆ ଭଲ ଭଲ ମାତ୍ରେ ଦେହ ବି ସୁସ୍ଥ ରହିବ। ଖେଳନ୍ତୁ ଏମିତି ଭଲ ଥାନ୍ତୁ ଆଉ ଆ ଆପଣ ଏବେ କଣ କରୁଛନ୍ତି? ବସୁଛନ୍ତି।
ଆଉ
ଆଉ ଚାରିଟା ଆମ ଚାରିଟା ପାଞ୍ଚଟା ବେଳେ ଆପଣ କୁଆଡେ ଯାଇଥିଲେ କି ବଜାରକୁ?
ପାଞ୍ଚଟା ନାଇଁ ପ୍ରାୟତମ ଆଜି କ୍ରିକେଟେ ଖେଳି ସାରିବା ପରେ ଆସି ଏ ଗୋଡ ହାତ ଧୋଇ ଆମର ଭଜନ ଏ ସନ୍ଧ୍ୟା ଆଳତି ଦେଲି ତାପରେ ଆଉ ଆସିଲି ଆଉ।
ଓହୋ ଆଉ ତାହେଲେ ଭଲ ଆଉ। ଆଉ ଏବେ ଏବେ ବସୁଛନ୍ତି ଏ ପଢ଼ାପଢ଼ି ବୋଧେ ହବ ଆପଣ
ହଁ ପଢାପଢି ଚାଲିବ ଆଉ ଚାକିରି ପ୍ରାୟ ଚାକିରି ପାଇଁ ଆପଣ କେତେ କଣ କଷ୍ଟ ଚାଲିଛି?
ହଁ ଚାକିରି ପାଇଁ ସବୁଠି ଆସିଲେ ଆମର ଯୋଗାଯୋଗ କରୁଛୁ ଆଉ ଓ ଦୁଇ ଗୋଟେ ଦି ଜାଗାରୁ ଆସିଥିଲା ଟିକେ ଦୂର ବାଟ ବୋଲି ହୁଁ ମାନେ ଇଚ୍ଛା ହେଲାନି ଯିବାକୁ ଆଉ ପରେ ଚେଷ୍ଟା କରୁ ଯାହା ହେଲେ ବି କୋଉଠି ଭଲ ଚାକିରି ଫାକିରି କରିବୁ ଆଉ। ହୁଁ ହୁଁ ଆଉ ସାନ ଭାଇ ବନ୍ଧୁ ଶୁଣନ୍ତୁ। ଆଉ ମୁଁ ଏବେ ଟିକେ ବ୍ୟସ୍ତ ଅଛି ମାନେ ପରେ କ କଥା ହେବି ଆପଣଙ୍କ ସହିତ ଆଉ। ହଉ ନମସ୍କାର। ହଁ।
ଧନ୍ୟ
ହୋଉ